ହାଲୋ।
କଣ କରୁଛୁ।
ଏ ବସିଛି ଆଉ ତୁ କଣ କରୁଛୁ?
ହଁ ଏଇ ଟିକେ ପଢାପଢି କରୁଥିଲି ଆଉ। ଏଇ ମୁଁ ପକେଇଛି ତ ଯୋଉ ଗାଁ କୁ ମୁଁ ଯିବିନି ଲୋ। ଗାଁକୁୁ ଯାଇଥାନ୍ତି, ତାପରେ ମୋର ପରୀକ୍ଷା ଟା ଅଛି ନା।
ହଁ।
ପକେଇଛି ଆର ଆଇ ଏଆରାଇ ଟା। ତ ଗୋଟା ପରୀକ୍ଷାଟା ଦେଇ ସାରିକି ତାପରେ ଜିମି ଆଉ।
ପରୀକ୍ଷା କେତେ ତାରିଖ ଅଛି ତୋର।
ମୋର ଉଣେଇଶରେ।
ଆଉ।
ଉଣେଇ ଶିରେ ଅଛି। ସେଥିପାଇଁ ଟିକେ ଟିକେ ଦେଖୁଛି। ପଢୁଛି କଣ, ବହିରୁ ବହି ପଢିନିଁ ବହି ଫହି ତ ନାଇଁ ମୋ ପାଖରେ। ଏଇ ଖାଲି ଯୋଉ ଅନଲାଇନ୍ କ୍ଲାସରା ସେଇଟା ଟିକେ ଟିକେ କରୁଚି।
ଆଉ କଣ ଖବର?
ମୋବାଇଲ ଦେଖି ଦେଖି ତ ଟାଇମ୍ ପଳଉଛି ଆଉ।
ଆଉ କଣ ଖବର?
ଖବର କଣ ସେଇ ଆଉ। ତୁ କେବେ ଗାଁକୁ ଆଇଁ -ଆସିବୁ ତୋ ଶାଶୁଘରୁ। ଆର ଶୁକକ୍ରବାରେ। ତୋ ଲକି ଦେଇ ଯାଇଛି।
ନା ଆସି ନାଇଁ ସେ।
ଉଁ ହୁଁ। ତାର ହେଲା ପରେ ପୁଅଟା ଆଉ ତାପରେ ଯାଇନି ନା।
ନା ସିଏ ଏକାଥେ ଦଶହରାକୁ ଆସିବ। ତୁ ବି ଦଶହରାରେ ଏକାଥରେ ଆସିବୁ ନା।
ହଁ ସେ ଭାବିଛି ସେଇଆ ଆଉ। ନ ନାଇଁ ଏକାଥରେ ଦଶହରା ଆମ ଗାଁରେ ପର୍ବ ଯିମି।
ହୁଁ।
ହ।
ଆଉ ତୁ କୋଉ ସ୍କିନ୍ ଡକ୍ଟର୍ ଦେଖଉଥିଲୁ ମତେ ଟିକେ କହିବୁ ତ ତା ନମ୍ବର ଦବୁ।
ହଁ ସ୍କିନ୍ ଡକ୍ଟର ଯୋଉ ଦେଖଉଥିଲି ସେଟା ତ ମୋର କମିଗଲା। ସେ ଇଏ ଯାଇକି ଦେଖେଇଲା ନା।
ମୁଁ ଜାଣିିନି। ଆମ ନିକିର ବି ସେମିତି ବା ହେଇଛି ମେଞ୍ଚେ ତ ଆମ ନିକି ଦେଖେଇବ ବୋଲି ସେଥିପାଇଁ।
ହଉ ସ୍କିନ୍ ଡକ୍ଟର କଣ, ଡକ୍ଟର ନମ୍ବର କଣ ସେଇ ଯୋଉ ଯିଏ ମାନେ ଦେଇଚନ୍ତି ମେଡିସିନ୍ ଷ୍ଟୋର ଟା। ସିଏ ଡାକିଚ ଡାକନ୍ତି ସେ ଡାକ୍ତର ଟାକୁ। ସିଏ ଆସ
କୋଉ ମେଡିସିନ୍ ଷ୍ଟୋର ଟା।
ଏଇ ସେଇ ଇଏରେ ଯୋଉ ମେଡିସିନ ଷ୍ଟୋର ଅଛି, ଗଜପୁରା।
ତା ନାଁ କଣ କହୁନୁ ମେଡିସିନ ଷ୍ଟୋର ଟା ନାଁ?
ହଁ ସେଇଟା ତ ତତେ କହିଥିବି। ଯୋଉ ଆଉ ସେଇ ଯିଏ ସେ ମେଡିିସିନ ଷ୍ଟୋର ଇଏଟାକୁ ତାଙ୍କୁ ପଚାରିନି କୋଉ ବାରକୁ କୋଉ ସିଏ ଶୁକ୍ରବାରକୁ ଶୁକ୍ରବାର ଆସେ ସିଏ ପ୍ରଥମ ଶୁକ୍ରବାରେ ମାସର ପ୍ରଥମ ଶୁକ୍ରବାର ଆସ ଆସିବ ଆଉ ଥାର୍ଡ ଶୁକ୍ରବାର ଆସିବ। ମାନେ ମଝିରେ ଗୋଟେ ଶୁକ୍ରବାର ଛାଡିକି ତାପରେ ଶୁକ୍ରବାର ଆସେ। ମାନେ ପନ୍ଦର ଦିନରେ ଥରେ ଆଉ।
ହଁ।
ହୁଁ।
ଆଉ ରୋଷେଇ ବାସ ସରିଲାଣି?
ହଁ ରୋଷେଇ ସରିଲା ଏଇ ସାଢେ ଦଶଟାରେ ସରିଲା। ସାରିକି ଆସିକି ମାମା ସହିତ ଟିକେ କଥା ହଉଥିଲି। ମାମା ସହିତ କଥା ହଉଥିଲି ତାପରେ ପୁଣି ମୁଁ କରିଥିଲି ତାପରେ ପୁଣି ସେ କିିସି ସମୟ ପରେ ସିଏ ମତେ କଲା। ଆଉ ସେ ଝିଅ ଟା ମୁଁ ତ କଥା ହେବି ବୋଲି ଯେ ଦେଖିଲା ବେଳକୁ ତା ପାଖକୁ କଲ୍ କଲାବେଳ କୁ ହଉନି ଆଉ ତା ସହିତ କଥା ହେଇନି।
ତୋ ଯା ଯିବେ ନା ଘରୁକୁ ତାଙ୍କ ଘରୁକୁ।
ନା ମ ସିଏ କୁଆଡେ ଯିବ ସେ ଉଁ ସେ ଦେଢଶୁରଙ୍କର ଦେହ ଖରାପେ।
କଣ ହେଇଚି କି?
ଏ ହେ ତାଙ୍କର ହେଇଚି କଣ ତାଙ୍କର ଲିଭ ଫ୍ୟାଟି ଲିଭର୍। ସେକେଣ୍ଡ ଷ୍ଟେଜ୍। ଆଉ
କଣ ଲିଭର?
ଅସର ଅଲ୍ସର ହେଇଚି ପେଟରେ ଅଲ୍ସର।
ଶୁବିଲାନି ଠିକ୍ ସେ।
ଫ୍ୟାଟି ଲିଭର ଆଉ ଅଲ୍ସର ହେଇଚି ଲୋ। ଏଇ ଇଏରେ ଚେ ଚର୍ବି ଜମି ଯାଇଚି ଲିଭରରେ। ଆଉ ପେଟରେ ମାନେ ଘା ମାନେ ବିରି ବିରି ବିରି ବିରି ହେଇଚି ଆଉ।
ଏଇ ସୂକ୍ଷ୍ମ ଖାଦ୍ୟ ଖାଇ ଖାଇ କା ଏମିତି ହେଇଚି।
ହୁଁ ଖାଇବା ନ ଖାଇଲେ ଏମିତି ଆଉ।
ହଁ ସୂକ୍ଷ୍ମ ଖାଦ୍ୟ ଖାଇନେ ହିଁ
ଖାଇଲେନି ଖାଲି ଏମିତି ଅଳ୍ପ ଟିକେ ଟିକେ ଖାଇ ଦେଇକି ରହିଯିବେ ଇଏ କରିଦେବି ସେମିତି ଖୋଲା ପେଟରେ ରହିକି ଏମିତି ହେଇଯାଇ
ସେଇ ପା।
ନ ଖାଇବାରୁ
ସୂକ୍ଷ୍ମ ଖାଦ୍ୟ ଖାଇଲେ ହିଁ ଏମିତି ହୁଏ ଆଉ। କାଲି ଯାଇଥିଲି ଯେ ଦେଖିଥିନି ତାଙ୍କୁ ସେଠି ବସିଥିଲେ।
କୋଉଠି?
ତୋ ଦେଢଶୁର ସେଇ ଛକରେ ବସିଥିଲ ମୁଁ ଯାଇଥିଲି କାଲି ଅସିପୁରା ମେଡିକାଲ।
କଁ ମାଇଁ
ଏ ପୁଅ ଟାର ତ ଆଖିରୁ କଣ ପାଇଁ ଟିକେ ଲୁହ ବାହାରୁଥିଲା ତ ସେଥିପାଇଁ।
କିଏ ନେଇକି ଯାଇଥିଲା?
ଏଇ ଯାଇଥିନି ମୋ ମଝିଆ ବୋଉ ମୁଁ। ମାନେ ମଝିଆ ଶାଶୁଙ୍କର ମୋର ଯାଇଥିଲୁ ଆଉ।
କିଲେ ତୁ ମଝିଆ ଶାଶୁଙ୍କର ତୋର ଯେ ମାନେ କା କାରେ ଯାଇଥିଲ?
ନା ଅଟୋ କରିକି ଯାଇଥିଲୁ।
ହଁ। ଆ ତୁ ତମ ଗାଁ ମାନେ ଗାଁରୁ ଆ
ମାଙ୍ଗର ଗୋଟାରୁ। ନା ନା ମୁଁ ଗାଁରୁ ନୁହେଁ ଗାଁ ଖାଲି କାଲି ସନ୍ଧ୍ୟାରେ ଆସିିଲିନା ମୋ ଥିଲନିନା ବାଙ୍ଗର ଗୋଟାରେ
ତୁପାଲ ଗାଁରେ ଥିଲୁ।
ଗାଁରେ ଥିଲି ମୁଁ ବୁଧବାର ଦିନ ପୁଅର ଟି ଟିକା ନବାର ଥିଲା ସେଯୋଉ ଟୀକା ଦବାକୁ ମୁଁ ଯାଇଥିଲି ବାଙ୍ଗର ଗୋଟା
ହୁଁ।
ଆମର ଟିକେ କରରେଣ୍ଟ ଫରେଣ୍ଟ ଅସୁବିଧା ବୋଲି ମୁଁ ତାପରେ ସେଠି ରହିଗନି ଦିଦିନି
ଓହୋ ହଁ।
ହାଲୋ।
ହଁ।
ହଁ ମୁଁ କହିଲି ରହିଗଲି ସେଠି ଦିଦିନୀ ଦି ଦିନି ରହିକି କାଲି ଆସିଲି ଫୁଣି ଫୁଣି ଶୁକ୍ରବାର ଯିମି ଶାଶୁ ଘର
ଓହୋ।
ମୁଁ କହିଲି ତୁବୋଧେ ସେ ଗାଁରେ ଥିଲୁ ଆଉ ଫୁଣି କୁଆଡ଼େ ଗୋଟେ ଯାଇଥିଲୁ ବୋଧେ ଆସିଲୁନା କଣ?
ନା କୁଆଡ଼େ ଆଉ ଯାଇନି। ଛୋଟ ଛୁଆକୁ ନେଇକି ଏଇନା କୁଆଡ଼େ ଯିବୁନା କଣ ଯେ ଛୋଟିଏ ଛୁଆ ପୁରା ହଇରାଣ କରିଦଉଚି ପୁରା କାନ୍ଦୁଚି ଏମିତି ହଉଚି
ଆ ଛୋଟ ଛୁଆତ ହଇରାଣ କରନ୍ତି ଆଉ। ରାତି ରାତିରେ ଶୋଉଚି ନହେଲେତୁ
ହଁ ଶୋଉଚି ଥରେ ଥରେ କାନ୍ଦୁଚି ଏମିତି ମିଶେଇକି ସଜେଇକି କେତେବେଳେ କେମିତି ଶୋଉଚି କେତେବେଳେ କେମିତି କାନ୍ଦୁଚି ରାତିଅଧରେ ରାଛାଡ଼ିକି ରାତି ଦିଟା ତିନିଟା ବଜଉଚି ଏମତିବି କରୁଚି ଏମିତି କରୁଚି ସିଏ ଆଉ। ଆଉ ତୋର କଣ ହେଇଚି ଖବର?
ମୋର କିଛି ଖବର ଆସିନି।
ହୁଁ।
ଏଇ ଆର ମାସ ବାହାଘର ଇଆଡ଼େ ବାନ୍ତି କଲି ଆଉ। ଦେଖିଆ ଏଇ ଥର କଣ ହଉଚି।
ହୁଁ।
ତାପରେ ଆରଥର ଦେଖୁନୁ ଯୋଉ ପଳିଲା ନେଇକି କଣ୍ଟିନ୍ୟୁ ତିନି ଚାରି ଦିନି ପୁରା ଇଏ ଆ ସଂକ୍ରାନ୍ତି ଅମାବାସ୍ ଗୁରୁବାର ଏକାଦଶୀ ପୁରା ଚାରିଟା କଣ୍ଟିନ୍ୟୁ ପୁଣି କେତେ ଦିନରେ କିଇଲୁ ସେଠିକି ତେର ବାର ତେର ଚଉଦ ପନ୍ଦର ଦିନେ
ଥରେ ଯଦି କିଛି ହେଲା ତାହେଲେ ମୋ ପୁଅ ଯେଉଁ ମାସରେ ଜନ୍ମ ହୋଇଛି ସେ ସେଇ ମାସରେ ଜନ୍ମ ହେବ।
ଉ ତୋ ତୋର ଏଇ ମାସରେ ଇଏ ହେଇଥିଲା?
ହଁ।
ଓହୋ।
ହ
ଦେଖିଆ ଭଗବାନ କଣ କରୁଚନ୍ତି ଆ
ହଁ ଭଗବାନଙ୍କ ଇଚ୍ଛା ଯେତେବେଳେ ତ ଯାହା ଥାଏ‌ ସେଇୟା ହିଁ ହୁଏ ଆଉ ଆମ ହାତରେ କିଛି ନଥାଏ। ହଁ ପିଙ୍କିର ଏଇଥର ହବ ନା କଣ?
ହୁଁ ପିଙ୍କିର ଏଇ ମାସ ହେଇପାରେ ନା
ହଁ ପା ଜୁନ୍ ପନ୍ଦର କହୁଥିଲା। ତାର କାଇଁ ଆଜି ପର୍ଯ୍ୟନ୍ତ କିଛି ସନ୍ଧାନ ମିଳିନି ଆଉ ସପ୍ତାହେ ରହିଲା।
ହଉ ହଉ ଚିକି ର। ମୁଁ ପରେ କରୁଛି ତତେ। ମୁଁ କହିନି ରହ ପୁଅ ପରେ କଥା ହେବା।
କଣ ବ୍ୟସ୍ତ ଅଛୁ କି ତୁ?
ହଁ ହଁ।
ଆଉ ମତେ କହିବୁ?
ହଁ।
ହ୍ୟାଲୋ?